କାଣା କରୁଚୁ? ହାଲୋ, ହାଲୋ। କଣ କରୁଚେ? ଆଁ, ହାଲୋ।
କଣ କରୁଛନ୍ତି?
ଏବେ ଉଠଲି ଆଉ। ଏବେ ଉଠିଲି ପରା।
ବ୍ରସ୍ ପ୍ରସ
ହଁ ତୁ କାଲି କେତେବେଳେ ଆଇଲୁ।
ରାତି ହେଲା।
କେତେ?
ଘଣ୍ଟେ, ଓହୋ। ଆଉ କଣ କହ?
କଣ କଣ କଣ ଯାଇଥିଲୁ କଣ କଣ ହେଲା କହ? ହୁଁ।
ଯାଇ
ହଁ, ହଁ। ହୁଁ।
ବାଟରେ ବାହା
ହୁଁ।
କ୍ଲିୟର କରବାର ଥିଲା।
ହୁଁ।
କରିଦଉଚନ୍ତି ଗଲାପରେ ଥିଲାବେଳେ ତ କିଛି କରିପାଇଲାନି ଗଲା ପରେ କରିବ। ସାଡେ ଗୁ କେଡେ ସାର୍ଟିଫିକେଟ୍ ମିଳିିଗଲା।
ସାଡେ ଦି ଟା, ସାଡେ ଦି ଟାରୁ ଯାଇ ତିନ୍ଟା ହେଇଗଲା ତିନିଟାରୁ ସାଢ଼େ ତିନିଟାରେ ବସ୍ ଛାଡ଼ିବାର ।
ଏଇଠି ବସିଚି।
ହୁଁ - ହୁଁ କେମିତି ଆଇଲୁ?
ହୁଁ- ହୁଁ। ଆଉ କଣ କ?
କାଲି ବୁଲି ଯାଇଥିଲ ?
କୁଆଡେ?
ପାର୍କ ଫାର୍କ।
ନାଇଁ।
ନାଇଁ। ଆବେ ଫ୍ରି ଫାୟାର୍ ରେ। ଟୁର୍ଣ୍ଣାମେଣ୍ଟ ହୁଏ, ଟୁର୍ଣ୍ଣାମେଣ୍ଟ ଯୋଉ
ଏବେ ସନ୍ ଡେ ରେ ଅଛି ନା କଣ ବୋଧେ, ୟାର ନେକ୍ସଟା ବୋଧେ?
କୁଆଡ଼େ ଅଛି?
ପାଞ୍ଚ ଜଣ ଆଡ କରିକି ଖେଳୁଚନ୍ତି।
ଉଁଁ ତୁଇ, ମୁଇଁ, ଲଣ୍ଡା ଭାଇ, ସନ୍ଦୀପ ଭାଇ ପ୍ରିନ୍ସ ଭାଇ
କେତେବେଳେ ଏଇଟା?
ଆଉ କଣ ଦଉନି?
ଏବେ ଏତ କିଛି ଟୁର୍ଣ୍ଣାମେଣ୍ଟ
ହଁ- ହଁ- ହଁ ଏଫ ଆଇବୋ ବେ ଆଇବୋ ଅଛି ବୋଧେ ନା କଣ ଆଇବୋ ବେ ଆଇବୋ। ଖେଳବା ଖେଳବା।
ଏବେ
ଏବେ ନାଇଁ ବେ ବୋଲେ ଆଇଲେ ସେଇଟା। ହଁ ପ୍ରାକ୍ଟିସ୍ ହବ ପ୍ରାକ୍ଟିସ୍ ହବ। ଆଉ କଣ କରୁଛୁ କହ?
ମୁଁଇଁ ଗାଧେଇନା ଏଇତା।
ଥଣ୍ଡା ଥଣ୍ଡା ଲାଗୁଛି ଆଜି ଥଣ୍ଡା ଥଣ୍ଡା ଲାଗୁଚି, ଭଲ ଲାଗୁନି।
ଶୀତ ଲାଗୁଛି
ହଁ ପରା ପ୍ରବଳ ଶୀତ ଲାଗୁଚି ଆ।
ଲାଗିବ ଶୀତ ଆଉ।
ବର୍ଷା ହେଇଥିଲା ଆଉ। ତମ ତମର ଆଡେ ବର୍ଷା ହେଇଥିଲା ।
ଆ ଏ ଜବର ବର୍ଷା।
ଆଡେ ବି ଜବର ବର୍ଷା ପୁରା।
ବନ୍ୟା ବାତ୍ୟା ।
କାଣା କହିବୁ ପ୍ରବଳ ବର୍ଷା ହେଇଚି। ତମର ଆମର ଘର ଦୂର କେତେ ଦୂର ହୁଏ?
କୋଡ଼ିଏ ମିଟର ହବ।
କୋଡିଏ ମିଟର ନା କିିଲୋମିଟର।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
ଓ ହୋ । ଓ ହୋ।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
କାଣା ଆଉ ଗେମ୍ କେତେବେଳେ ଖେଳିବୁ?
ଭଲ ଲାଗୁନି ଆଜି
। ଓ ଏବେ ଖାଲି ମିଶନ କମ୍ପ୍ଲିଟ୍ କର ।
ସେଇ କମ୍ପ୍ଲିଟ କରୁ।
ଏ ବଣ୍ଡଲ ଟା ମିଳିବ ତ କରବା କଥା।
କରି କରି ହାଲିଆ ଲାଗିଲାଣି।
ଛଅ ଥର ସିଏଥର ଖେଲିନେ ତ ହେଇଯାଉଛି। ହୁଁ। ସବୁ ଯାକ କମ୍ପ୍ଲିଟ ହେଇଯିବ ଛଅଥର ଖେଳୁ ।
ଖେଳି କିନା ବିଜାର ଲାଗିଲାଣ।
ଛଅଟା ତ ଖେଳି ଦବ କେତେ ସମୟ ମଝିରେ ମଝିରେ ଖେଲିବୁ ଆଉ। ଆଉ କେତେ ଛଅଟା ସିଜିନ୍ କେତେ ଯିବ କେତେ ଘଣ୍ଟା ଯିବ କହ।
ଅଧାଘଣ୍ଟ ଟେ ଯିବ ବୋଧେ।
ଅଧା ଘଣ୍ଟା, ଘଣ୍ଟା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
ଘଣ୍ଟାଟେ ଲାଗିବ।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
ଭଲସେ ଖେଳୁ ବୋଲିଲେ ଘଣ୍ଟାଟା ହବ। ତୁଇ ହେଇ ମୋର ଛଅ ଛଅ ହବ ତିନି ତିନି ହବ ତାପରେ ଚାରି ନେବେ ହେନ୍ତି ବୋଲେ ଅଧିକ ଲାଗିବ ଆଉ। କାଣେ ଗୋଟେ ସେଷରେ ଯାଉଛି ପନ୍ଦର ମିନିଟ ପାଖା ପାଖି ବାର ତେର ମିନିଟ୍ ପାଖା ପାଖି।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
ଛଅଟା ବଲେ ଛଅଟା ଗୋଟେ ଦଶ ମିନିଟ ଧ। ଛଅଟା ବୋଲେ ଘଣ୍ଟା ଟେ ଆଉ। । । ଗାଧା ପାଧା ଟିକେ କରିଦେଇ ପର ଟିକେ ଖେଳିଦେଇ ଆଉ।
ରେଡି ଆଉ।
ତାପରେ ରିଲ ଦେଖିବି ଆଉ।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
ଅ ହଁ। ଆଉ କଣ? ତର ଗୁଗଲ ଆକାଉଣ୍ଟ ଆଉ ଦେ ତବେ।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
ଅଲଗାଟା ଯୋଉ ଆଉ ଗୋଟେ ଯୋଉ।
ନାଇଁ ନବେ ଆଉ ।
ଅଛି ବା ଅଛି।
ଲଗ ଆଉଟ କରିଦେଇଛି ଏଟା।
ତା ଲଗ୍ ଆଉଟ୍ ହେଇ ଯାଇଛି। ଲଗଇନ୍ ହବ ନା।
ପାସ୍ୱାର୍ଡ ଜାଣିନେ। ମମର ନମ୍ବର କଟିିକି ଯିବ।
ଏ ମା ସେନେ ଫଟୋ ଯାଗୁଥିଲା ନା ବେ। ଇନେ ରଖିନୁ ବୋଧେ ତ। ଓହୋ। କେମିତି ପାଇବା?
ଦେଖବା ଟିକେ ଟିକେ ଯଗିବାକୁ ପଡିବ ଆଉ।
ହୁଁ ହୁଁ ହୁଁ।
ତୋତେ ଫୋଟୋ ଫୋଠେଇଥିଲେ।
ଅ ଲାଡି ଲାଣ୍ଡି।
ଭୁଲି ଯାଇଛୁ। ପଠେଇଦ ମୋତେ ପଠେଇଥା। ମତେ ନାଟା ଗ୍ରୁପ ସାହା ଫ୍ୟାମିଲି ଗ୍ରୁପ ରେ। ତୁ ଫ୍ୟାମିଲି ଗ୍ରୁପରେ ଅଛୁ। ମୋତେ ପଠାନ୍ତ।
ସେ ଲାଣ୍ଡକୁ ଫ୍ୟାମିଲି ଗ୍ରୁପରେ ରଖିନାହାନ୍ତି ଦେଖିନ। ନାଣ୍ଡେ ତୁ ଫ୍ୟାମିଲିରେ ନାଇଁଏ। ତୁ ଫ୍ୟାମିଲିରେ ନାଇଁ ତୁ ତୁ ଅଲଗା ତୁ ଅଲଗା ପରା।
କିଛି କଥା ନାଇ। କିଛି କ
ଫେମିିଲ ମେମ୍ବର ନାହି ତଇ।
ଏ ହେବା ଆଉ। ଧୀରେ ଧୀରେ ଖବା ହେବ ଆଉ।
ଧୀରେ ଧୀରେ ଫ୍ୟାମିଲି ମେମ୍ବର ହବୁ ନାଇଁ। ଓହୋ।
କେଡେ କେଡେ କର ନରହିଲେ କେଡା ହେଲେ।
ଆଇଡି କାର୍ଡ।
ହୁଁ।
ବଇ।
ହୁଁ।
ଟାଇମ୍ ଦେଖିଲୁ।
ହୋ ଗେୟା ହୋ ଗେୟା।